ହ୍ୟାଲୋ।
ହଁ କଣ କରୁଚ?
ଏଇଠି କାମଧନ୍ଦା ସାରିକି ରୋଷେଇବାସ ସାରିକି ଆଉ ଖାଇକି ଯାଇଥିଲୁ ଟିକେ ଏଠି ମନ୍ଦିର ଆମ ଗାଁ ହନୁମାନ ମନ୍ଦିର। ଆଉ ସେଠି ହନୁମାନଙ୍କର ଦର୍ଶନ କଲୁ। । ତାପରେ ସେଠି ଆମର ଅ । ଆଉ ହନୁମାନ ଚାଲିସା କଲୁ। ଆଉ ମୋ ସାଙ୍ଗ ଙ୍କ ଖୁଡ଼ି କଥା ହେଲେ। ତାପରେ ମୁଁ ଖାଇକି ଏଠି ବସିଚି। ମୁଁ ଭାବିଲି କି ଦେଖିବା ତମ ପାଖକୁ ଟିକେ ଫୋନ କରିବା କଣ ତମେ କରୁଚ କଣ ନାଇଁ। ସେଥିପାଇଁ ତମ ପାଖକୁ ଫୋନ କଲି କଣ କରୁଚ କଣ। ତମ ବିଷୟରେ କିଛି କୁହ।
ଅ ହ। ନା ମୁଁ ବସିଥିଲି ଯେ ଆମ ସାଙ୍ଗ ପିଲା ସବୁ ଏକାଠି ହେଇଥିନୁ।
ଉଁ ହୁଁ। କଣ ପାଇଁ ସମସ୍ତେ ଏକାଠି ହେଇଚ?
ଏଇ ଗୋଟେ ସାଙ୍ଗର ବାହାଘର ଅଛି ଯେ ଆମେ ସବୁ ଚିନ୍ତାରେ ପଡି ଯାଇଛୁ ଆକ୍ଚୁଆଲି ତା କଣ ଦେଲେ ସେ ଟିକେ ଖୁସି ହେଇପାରିବ। କାରଣ ସେ ଗୋଟେ ପିଲା ନା ସେ କେବେଠୁ ଆମ ସହିତ ଖୁଦୁରୁକୁଣୀ ରେ ମିଶିଲାଣି। କଣ ଦେଲେ ସିଏ ଆକ୍ଚୁଆଲି ଖୁସି ହେଇପାରେ। ସେଇଥିପାଇଁ ଟିକେ ଭାବୁଥିଲି। ମୁଁ କହିଲି ତମେ ଯଦି କିଛି ଜାଣି ଚ ମତେ କିଛି ମାନେ ଉପଦେଶ ଦେଲେ ଖୁସି ଲାଗନ୍ତା।
ହୁଁ ହୁଁ। ତମେ ପ୍ରକୃତରେ କଣ ଭାବୁଛ ଦବ ବୋଲିକି। ମୁଁ ସେଇ ଅନୁସାରେ କହିବି କଣ।
ଆମେ ଜାଣି ପାରୁନୁ ତଥାପି କଣ ଦବୁ ବୋଲି ବସୁଛୁ ତ କଣ ଭାବୁଛୁ ଯଦି ତମ ଆଡେ କିଛି କଥା ଆମକୁ। ଠିକ ଲାଗିବ ତ ସେ ଜିନିଷ ଟା ଯଦି ଆମ ଆଡେ କିଣିକି ଦେବୁ। ହଉ ଦେଖିଆ ତମେ କୁହ ଦେଖିବା କଣ ଜିନିଷ ସବୁ ଦେଲେ ଗୋଟେ ଭଲ ଲାଗେ।
ତଥାପି ତମେ କେତେ ଟଙ୍କା ଭିତରେ ଏମତି ଭାବୁଛ ଦବା ପାଇଁ। ସେଇ ଅନୁସାରେ ଆଜିକାଲି କାରଣ ତମେ ଯ ସୁନା ଉପରେ ଦେବାକୁ ଚାହୁଁଛ। ନା ଆ ସୁନାର ଦାମ ଅଧିକ। ରୂପାର ଦାମ ମଧ୍ୟ ଅଧିକ ତମେ କଣ ଦବାକୁ। ଚାହୁଁଛ କେତେ ଟଙ୍କା ଭିତରେ
ଆମର ସେଇରକମ ଭାବୁଛୁ ନା।
ହଁ ମୁଁ କହିଲି ଆମର ଯୋଉ ଅଛି ପଇସା ମେ ମା ସମସ୍ତେ ମିଶିକି ହଜାର ଟଙ୍କା ସେ ଭିତରେ ଆମେ ଦେବୁ ବ ବଡ ଜିନିଷ ତ ଆମେ ଦେଇପାରିବୁନି। ସଵଭାବିକ ହେଇ ପାରିବ ଜିନିଷ ଗୁରା ତ ଆମେ ଭାବିଛୁ କୌଣସି ଗୋଟେ ନହେଲେ। ଏ କାଚର କିଛି ମାନେ କା ଗ୍ଲାସ ସେ ବୁ ନା ଏଇ ପ୍ଲେଟ ସେଟ ଦେବୁ କଣ ଭାବୁଛୁ ଗୋଟେ ନହେଲେ ଏ ଯୋଉ ଅଛି ଆମର ରାଧା କୃିଷ୍ଣଙ୍କର କିଛି ଫଟୋ ଦବୁ ନା କଣ କୋଉ ଦିଟା ଦେଲେ। ନହେଲେ ସ୍ୱାମୀ ସ୍ତ୍ରୀଙ୍କର ଗୋଟେ ଫଟୋ ଦବୁ।
ହଁ ସେଟା ତ ଗୋଟେ ଭଲ କଥା ସେଟା ସବୁ ଦିନିଙ୍କ ତାଙ୍କ ପାଖରେ। ତାଙ୍କ ଘରେ ମାନେ ସେ ତାଙ୍କ ଆଖିଆଗରେ ଘରେ ଦେଖି ପାରିବେ। ସେଟା ବି ଗୋଟେ ଭଲ କଥା। ଯେବେ ଭାବିଛ ତାହେଲେ ସେଇଟା ଦେଇଦଉନ ଦେଲେ ଭଲ ହୁଅନ୍ତା।
ତାହେଲେ ସେଇଟା ହିଁ ଦେବା ମତେ ଆମକୁ ବି ସେଇଟା ଭାବୁଥିଲୁ ଆମେ ଗୋଟେ ଫଟୋଟେ ଦେଲେ ଆଉ ଭଲ ହବ। ଠିକ ଅଛି ଭଲ କଥା। ଆଉ ତମ ଆଡେ ବୋଧେ ପାଗ ଫାଗ ଠିକ ନାହିଁ ସେଥିପାଇଁ ତମ ଖାସ ଦେହ ଭଲ ନାହିଁ ବୋଧେ ନା କଣ?
ଅମଆଡ ଏବେ ତ ଖରା ହଉଥିଲା ଖରା ପରେ ଜୋରରେ ବର୍ଷା ହେଲା ବର୍ଷା ପରେ ସବୁ ଲୋକମାନଙ୍କୁ। ଯୋଉ ଖରା ଦିନେ ଯୋଉ ଥଣ୍ଡା ପାଣି ପିଉଥିଲେ। ଆଉ ଆଇସ୍କ୍ରିମ୍ ଖାଉଥିଲେ। ଦି ଭଳା ଗାଧେଇବାକୁ ପଡୁଥିଲା। ସେଥିପାଇଁ ବର୍ଷା ପାଗ ହେଲାଠୁ। ହ୍ୟାଲୋ ଥାଣ୍ଡା ଅଛନ୍ତି ଏମତି ତାପରେ ଆମର କା ଥଣ୍ଡା ଜର ହେଲେ କଣ ନା। ଏଇ ଜର ହେଲେ ଆମ ଖାଇବାକୁ ଇଚ୍ଛା ହଉନି ପାଟି ଜୋରରେ କଷା ଲାଗୁଛି। ଯାରେ
ହଁ ହଁ କେମିତି ତାହଲେ ବସ୍ ପାଖ ନାକି? ହୁଁ ହୁଁ।
କିଛି ଜାଣିଛ କି ଘରୋଇ ଉପଚାର? ସାରେ ମତେ।
ଯାଉନି ତ ଛଟା ଆଉ ଟିକେ କହିଲ ମୁଁ ଗୋଟେ ଜିନିଷୋଷେଇ ବା ବୋଲି। ମୁଁ କିଛି ଜାଣିପାରୁନି ଏ ଜିନିଷ ଟା କେମିତି ବନେଇବି ବୋଲି।
କଣ ର ସେ ଦେଖିବା କହିଲା ମୁଁ ଯଦି ଜାଣିଥିବି। ମୁଁ କହିଲି ଦିଦି କଣ ରୋଷେଇ କରିବାିବ ସେ ବିଷୟରେ ମତେ ଟିକେ କହିଲ। ହ୍ୟାଲୋ। ମୁଁ କହିଲି ଦିଦି କଣ ରୋଷେଇ କରିବ ସେ ବିଷୟରେ ଟିକେ ମତେ କହୁନ କିଲେ ମୁଁ ଟିକେ କହିବି। ପାରନ୍ତି କଣ ମୁଁ ଯୋଉ ଜାଣିଥିବି।
ହଁ ମୁଁ କଣ କହିଲା ଯୋଉ ପଣସ କଠା ଧରିକି ବସିଛି ଯେ କେମିତି ଏଟା ମାନେ ଟବ କେମିତି ତା କରାଯିବ ମତେ କିଛି ବି ଜାଣା ନାହିଁ। କିନ୍ତୁ ସବୁ ଜିନିଷ ପତ୍ର ଥୁଆ ହେଇଛି କେମତି କେମତି କରିବି ବନେଇବି କାଟିବି ମତେ ଜଣା ପୁନି
ଶୁଣ ପଣସ ହଜାର ତ କଠା ତରକାରୀ ଖାଇବାକୁ। ମାନେ ମତେ ବି ବହୁତ ଭଲ ଲାଗେ। କିନ୍ତୁ ସେଇ କଠାଟାକୁ କାଟିବା ବହୁତ କଷ୍ଟ କାରଣ ସେି ଅଠା ଲାଗିବ। ତାପରେ ଗଟା ଗୋଟେ ଟାଣ ଜିନିଷ ତାକୁ ଆମେ ଗୋଟେ ଭଲ। ପନିକି ନେଇଯିବା ତାକୁ କାଟିବା ଗଟେ ପାଣି ନବା। ପାଳ ପାଳ। ତାପରେ ତାକୁିି କରି କାଟିବା ସବୁ ଛୋଟ ଛୋଟ କର କାଟିବା। କାଟିକି ତାକୁ ପ୍ରଥମେ କଣ କରିବା। ଆଳୁ ସାରୁ ଏମିତି ଆମେ ଯାହା ପକେଇବା ତାକୁ କାଟିବା। ତାକୁ ତେଲ ପକାଇକି ପ୍ରଥମେ ଭାଜିଦେବା। ମ କଣ ତ ତମେ ଦେଖାଉଥିବ ସେତେଳେ ହବ। ପକେଇକିବା ଭାଜିଦେବା ତାକୁ ଭାଜି ଦେଲାଠୁ ସେ ଟିକେ ସିଝି ସିଝି ଆସିଲାଠୁ। ଯେବେ ବାହାରକୁ ବାହା କରିଦ ବାହାରକୁ ବାହା କରିଦେଇକି। ତାକୁ ଆମେ ପିଆଜ ରସୁଣ ଅଦା। ଜିରା ଏମ ସବୁ ମସଲା ବାାତିଦବା। ମାଟି ବାଟି ଦେଇକି ତାକୁ ଆମେ ଯେମିତି ମାଂସ କରୁଛେ। ଯେମିତି ତମେ ଜାଣିଥିବ ନ ଜାଣିଥିବ ଆଗେ ତେଲ ପକେଇଦବା। ତାପରେ ଆମେ ସେେ ତିନି ପକା ଯାଉକା ଆଜିକାଲି ତ ରଙ୍ଗ। ପକଉ ଯଦି ହେଲେ ଯଦ ଶିକିିବ ଦେଖାଯିବା ପାଇଁ। ଟିକେ ଚିନି ପକେଇଦବା ତାପରେ ସେ କଣ ହବ ଟିକେ କଲର ବା ରଙ୍ଗ ବାହାରି ଆସିଲା ବଳୁ। ତାକୁ ଆମେ ପିଆଜ ପକାଇଦେବା। ପିଆଜ ଟିକିେ ଲାଲ ହେଇଆସିଲା ବଳୁ ଯେଉଁ ଆମେ ମସଲା ବାଟିକିନା ରଖିଥିବା। ତାବୁ ମସଲା ପକେଇଦବା ମସଲାଟାକୁ ତାକୁ ଭଲ ହେଇି କଷିଦବା କଷିକି। ତାପରେ ଯେବେ ଆମେ ଯେତିକି ପରିମାଣ ରାଗ ଖାଇବା ପରିମାଣ ଲଙ୍କା ଗୁଣ୍ଡ ପକେଇବା। ଆଉ ଯୋଉଟା କାଶ୍ମୀର ଲଙ୍ଗା ଗୁଣ୍ଡ କହୁଛେ ସେଠୁ ମଧ୍ୟ କିଛି ଟିକେ ପକେଇଦବା ଭଲ ରଙ୍ଗ ଆସିବା। ରଖିକି ଭଲ ଦେଖାଯିବା ପାଇଁ ଟିକେ ଗରମ ମସଲା ପକେଇବା। ଗରମ ମସଲା ପକେଇବା ତାପରେ ଆମେ କଣ କରିବା। ଯୋଉ ଭାଜିିକିନା ରଖିଛୁ ସବୁ ପନିପରିବା। ଆଉ ପଣସ ତାକୁ ପକେଇଦବା ପକେଇଦେଇକି। ଟିକେ ଚା। ସେ ପନିପରିବା ଟା ଭଲ ଭଜିଯିବ। ସିଝିଗଲେ ତରକାରୀ ଟା ଯେତେ ସିଝିବ ସେତେ ସୁଧା ଆସିବ। ତାପରେ ଆମେ ସେ ତରକାରୀ କି କାଢିକି ଖାଇବା ତମେ ଯଦି ସେଇ ପ୍ରଣାଳୀରେ କର। ହବ ନହେଲେ ନାଇ ତମେ ଯ ଯ ପଣସ ତାାକୁ ନ ଭାଜିକ ବି। ତମେ ତାକୁ କଣ କରିବ ଯେ ସବୁ ଏକାଥରେ କି ସିଝେଇଦବ। ସିଝେଇ ସିଝେଇ ଦେଇକି ମସଲା କସିଲେ ସିଏ ମଧ୍ୟ ଭଲ ଲାଗିବ। ଆଉ। ଲାଗେ ଆଉ। ତମେ ଏବେ ବି କରିପାରିବ ନା ଆଉଉ କୋଉ ପ୍ରଣାଳୀରେ କରିବ ବୋଲି ଭାବୁଛ।
ମତେ ତ କିଛି ବି ଜଣ ନଥିଲା ଏଇ ତରକାରୀ ବିଷୟରେ କଠାକୁ। କଠା କୁ ଧରି ମୁଁ ବସିଥିଲି ଆଉ ପଣସ କଠାକୁ କିଏ କଣ ବନେଇବ ବୋଲି। ଯାଇ ହଉ ଆଉ ଦେଖିବା ମୁଁ ସବୁ ଜିନିଷ ପନିପରିବା କାଟେ। ଆଉ ମସଲା ବି କ -କଣ କହୁଚ ଦବା ପାଇଁ ମସଲା ବି ସବୁ ଜିନିଷ ଅଛି। ଆଉ ତାକୁ କାଟି କୁଟା ହେଇକି ନହେଲେ କରିବା ସମସ୍ତଙ୍କୁ ଟେଷ୍ଟ କରିବା ପାଇଁ ଦବା। ଆଉ ଭଲସେ ଲଗୁଚି ନା ନାଇଁ ଯାଇ ଧନ୍ୟବାଦ। ସେଇ ଜିନିଷ ବିଷୟରେ ମତେ ତ କିଛି ଜଣା ନଥିଲା ମତେ କିଛି ଜଣେଇଥିବାର ଯିକେ ବନେଇକି ଆମ ଲୋକମାନଙ୍କୁ ଆ ଦେ ପରଖିକି। ସେ ଖା କେମିତି ଲାଗୁଚି କଣ ଆଉ ନିହାତି ଭାବେ ସେ କହିବେ କେମିତି କଣ ଯାଇଁଲ ମୁଁ ହଁ କହିବି। ଯାଇ ହଉ ଆଉ ଯୋଉ ଆମର ଅଛି
ହଁ ଦିଦି ଭେଣ୍ଡି ଖଟା ବି । ତାହଲେ ମୁଁ ଏବେ ତ ଏବେ ବ୍ୟସ୍ତ ରହିବି। ମା ଙ୍କୁ ଫୋନ କରିକି ଜଣେଇବି ନହେଲେ ତ ଘର ଆଡେ ଯାଇକି କହିବି।
ହଉ ହଉ ଠିକ ଅଛି ହେତେବେଳେ ତ ରହୁଚି ଆଉ ହେଲା।